ହ୍ୟାଲୋ।
ଆଜ୍ଞା।
ହୁଁ ଆଉ ଶୁଭ ସକାଳ ହୁଁ। ଆଉ କେମିତି କଣ ସକାଳର କାମ ଦାମ ସବୁ ସରିଲାଣି?
କାମ କାମ ଏଇତ ଆଜି ରବିବାର ଅଛି ଡେରିରେ ଉଠିଲି। ଚା ବିସ୍କିଟ୍ ଖାଇକି ବସିଛି ଆଉ।
ହୁଁ ଆଜି ତ କାହାରି ସ୍କୁଲ ଅଫିସ କିଛି ନଥିବ।
ହଁ ଆଜି ତ ହା ହା
ହୁଁ ସବୁ ଛୁଟି ଆଜ
ଆଜ୍ଞା। ନାଇଁ ଗୃହିଣୀ ମାନଙ୍କର ବେଶି କାମ ଛୁଟି ନୁହେଁ। ରବିବାର ମାନେ ସେ ବେଶି କାମ ତାଙ୍କ ମାନଙ୍କର କଣ ଛୁଟି ଥାଏ। ଛୁଟି ହିଁ ନଥାଏ ସେ ଗୋଟେ ଏମିତି ଚାକିରି ଏମାନେ ମାନେ ଗୃହିଣୀ ମାନେ ଛୁଟି ହଁ ନାହିଁ କି ଦରମା ନାହିଁଁ ଆଜ୍ଞା। ହେଲା ବଢିଆ ଆଉ।
ଆଉ ବ୍ରେକ୍ ଫାଷ୍ଟ ଏଇ ଯୋଉ ସକାଳ ନା ମୋ ସକାଳେ ଯୋଉ ବନା ହେଇନି କିଛି କାମ ସବୁ ସରିଲାଣି ଆଉ।
ଆଜ୍ଞା।
ହୁଁ ଆଉ
ଆଉ କଣ ବନା ସେତେବେଳେ ନାଇଁ କାଲି ରୁଟି ଥିଲା ରୁଟି ଅଛି ଆଉ ପୁଅ ପାଇଁ ପରଟା ହେଇଯାଇଛି ସିଏ ଗାଧେଇକି ଆସିଲେ ଠାକୁର ପୂଜା ଟିକେ କରିବ।
ହୁଁ।
ତରକାରୀ ବି ଅଛି ତାକୁ ଟିକେ ଗରମ କରିକି ପରଟା ତରକାରୀ ଖାଇବ ସେ ଆଉ ତାର ଟିକେ ଥଣ୍ଡା ହେଇଯାଇଛି ତ ଦେହଟା ଟିକିଏ ଭଲ ଲାଗୁନି ଆଉ ଖାଇବୁ ଆଉ ପରଟା ତରକାରି। ଆଉ ମୁଁ ବି ଗାଧେଇନି ତୁ ଗାଧେଇକି ଯାଇକି ଯାହା କରିବି କି ଖାଇବି ଆଉ ଆପଣଙ୍କର ରୋଷେଇ ଆରମ୍ଭ ହେଇଯିବନି।
ନା ଆମର ଏତେ ସକାଳ ରୋଷେଇ ହେଇନି ସକାଳେ ଯାହା ଜଳଖିଆ ଖାଇବେ ସବୁ ପରଟା ଫଟା ଖାଇବେ ତାପରେ ଯାଇକି ଯେମିତି ବନା ହବ ଆଉ ଥରେ ଖରା ବେଳ ପାଇଁ ବନା ହବ।
ବନା ହବ ଆଉ
ଆମର ତ ସବୁଦିନ ସାଧା ଆଉ
ସାଧା ଭଲ ହୁଁ।
ଁ ଏଇ କଣ ପୋଟର ପୋଟର ଓଜା ହବ କଣ ହବ କିଛି ହେଇନି ଖାଲି ଡାଲି ଟା ଭାତ ଟା ସେଇଟା ମୁଣ୍ଡରେ ଅଛି।
ଆଜ୍ଞା ଆଜ୍ଞା ଦେଖିଲା ପରେ ଯାଇକି ଆଉ ପାଖକୁ ପରିବା ପାଖକୁ ଗଲା ପରେ ଯାହା ଇଚ୍ଛା ହବ ଆଉ ପରିବା ବାହାରିବ ଦେଖାଯିବ କଣ ଆଟବ କଣ କରିବ ହଁ ହଁ ସମସ୍ତଙ୍କ ଘରେ ସେଇ ହିଁ ତା ଦେଖିଲା ପରେ ଯାହା ଚିନ୍ତା କରିବେ। ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି। ହଁ ହଁ ଭଲ ଅଛନ୍ତି ସମସ୍ତେ
ହ
ଆଉ ଆପଣ କଣ ଭଲ ରୋଷେଇ ଜାଣିଚନ୍ତି? ଭଲ ରୋଷେଇ ମାନେ ସବୁ ରୋଷେଇ ନା ଭଲ ପାଇ କରିବା ପାଇଁ
ଆଉ ସାଧା ଦେହରୁ ମାନେ କୋଉଟା ଭଲ ବନିଲା କେତେବେଳେ କେତେବେଳେ ବି ସବୁବେଳେ ତ ସମ କେତେବେଳେ କଣ ବନା ଏମତି ପିଠା ପଣା ବି ଭଲ ବନାଏ ଆଉ
ଆଉ କଣ ମୋ ସହିତ କଣ ଗୋଟେ ସେୟାର କରନ୍ତୁ କଣ ପିଠା କୋଉ ପିଠା ଟା ଭଲ ଏମତି ଜାଣିନଥିବି
ଆ ସମସ୍ତେ ସବୁ ଜିନିଷ ଜାଣିଚନ୍ତି କିନ୍ତୁ ବାକି ପ୍ରୋସେସ ଟା ଅଲଗା ଅଲଗା ସମ ସ୍ତଙ୍କର ଆଉ।
ହଁ ହଁ ଠିକ ଅଛି।
ଏ ବ ଉଁ ଉଁ। ଯୋଉ ଇଏ ରଜ ହେଲେ କ୍ଷୀର ପୋଡ ପିଠା ହେଲା କି ଖାଲି ପୋଡ ପିଠା ହେଲା ନର୍ମାଲ ପୋଡ ପିଠା ହେଲା
ହେଲା।
ଏଇ ସବୁ ବନା ହୁଏ। ଆଉ କଣ ମଣ୍ଡା ଭେଜିଟେବୁଲ ମଣ୍ଡା ହେଲା ମାନେ ପରିବା ପୁର ଦେଇକିନା
ହଁ ମ ହଁ ହଁ ହଁ ଆଉ ଗୋଟେ ଆଳୁକୁ ଏମିତି କଷିକି କିନା ସେଥିରେ ପୁର କରିବ। ହଁ ସେଇ ଯୋଉ ଆମେ ଯାହାବି ଧର ଏଇ ଯୋଉ ଯେମିତି କାକେରା ପିଠା କରୁଛେ ନଡିଆ ପୁର ଦେଇକି ମିଠା ଟା ଦେଇକି ସୁଜି କାକରା ଯୋଉ ହୋଉଚି ସେମିତି ବି ସେଇ ସୁଜି ଟା ଯନ୍ତଣୀ କରିକି ଯଦି ଆମେ ଆଳୁ କଷା ଟା ଯେମିତି ଆମେ ଆଳୁ ଚପସ ସିଙ୍ଗଡରେ ଦୋଉଚେ ସେମତି ଆଳୁ କଷେଇକି ସେଥିରେ ପୁରଟା ଦେବେ ଆଉ ଛାଣିବେ ମାନେ ସାଧା ମିଠା ଦିଆହବନି ସେ ସେଟା ବି ବଢିଆ ଲାଗିବ। ଖାଇବା ପାଇଁ। ହଁ ଆଉ ଏ ଯୋଉ ପରଠା ଆଇଟ ଯଉ କେତେ ପ୍ରକାର
ପୁ ଅଛି ପରତ ଆଇଟମ ସବୁ ଉପରେ ବିଭିନ୍ ପ୍ରକାର ଲଚ୍ଛା ପରଟା ହେଲା ଆଳୁ ପ ପରଟା ହେଲା ଉଁ ମାନେ ପରିବା ପରଟା ହେଲା ଆ ଆଉ ମାନେ ଏମିତି ବିଭିନ୍ନ ପ୍ର ପରା ଯେତେ ପ୍ରକାର ପରା ଡାଲି ପରଟା ହେଲା ଆଉ ମୁଁ ତ ବେଳେ ବେଳେ ଅମୃତ ଭା ଡ଼ା ତାକୁ ପରଟା ଗାଜର ଏଇ ସବୁ ଜିନିଷ ମାନେ ଗ୍ରାଇଣ୍ଡିଙ୍ଗ କରିକି ତାକୁ ସବୁ ପରଟା ଏମିତି କରିଦିଏ ଆଉ।
ମାନେ ଯୋଉ ଗାଜର ଆଉ ଅମୃତଭଣ୍ଡା
ନା ନା ନା ଗାଜର ଅଲଗା ଗାଜରକୁ କୋରିକି
ଆଜ୍ଞା।
ଗାଜର ନୁହେଁ ଅମୃତଭଣ୍ଟା ଟା କୁ କୋରିକି
ଆଜ୍ଞ କୋରିକି ତା ଭିତରେ ପୁରଟା ଦେବେ
ହଁ।
ମାନେ କୋରିକି ତାପରେ ତାକୁ ତେଲରେ ଭାଜିବେ ନା କେମିତି? ହାଲୋ ହାଲୋ।
ଆ